ଜୟ।
କୁହନ୍ତୁ?
ଆଉ ଚା ଫା ଖାଇ ସାରିଲେଣିି ନା ଖାଇ ନାହାନ୍ତି।
କିଏ ମୁଁ ଗ୍ୟାସ ପାଇଁ ଚା ପିଏନି।
ବହୁତ ଭଲ ଅଭ୍ୟାସ ମୋର ବି ଅଭ୍ୟାସ ମୋର ବି ଗ୍ୟାସ ଥିଲା ମୋର ସେ ମୁଁ ଚା ଟିକେ ଅଭ୍ୟାସ ଯେହେତୁ କରିଦେଇଛି ମୁଁ ପିଇବି ଟିକେ।
ନିହାତି ଆପଣ ଯାହାର ଜିନି ଟକ ଟିକେ ରହିବ ଆପଣ ସେଇଟା ଖାଇବେ ସେଇଆ।
ତାହାନେ ବେଳେବେେଳେ ନ କାମ ସବୁ ଅଫିସ କାମ ବି ଆଣି ଘରେ କରିବାକୁ ପଡୁଛି ନା। ତି ବାର ଟା ଗୋଟେ ବି ହେଇଯାଏ। ନିଦ ଲାଗିବ
ନିହାତି ନିହାତି ଇଏ ଆପଣଙ୍କର ଯୋଉଁ କାମ ପ୍ରେସରକୁୁ ଯାହାହେଲେ ଟିକେ କଫି ଟିକେ ହଉ କି ଚା ଟିକେ ପିଇଲେ ଆଉ ଅଫିସିଆ ଟାଇମ ପିଅନ୍ତି ମୁଁ ବି ସେ ଜାଣିଛି ସେଗୁଡା। ନହେଲେ ବୋରିଙ୍ଗ ଲାଗିବ ଥକିଯିବେ କାମ କରି ଭଲ ଲିବ ମଇଣ୍ଡ ଟା ଫ୍ରେଶ ଲାଗି
ଆଜ୍ଞା ଆଜ୍ଞା।
ଆଉ ଆପଣଙ୍କର ସିଆଡେ ଚାଷ ବାସ କେମିତି ହଉଛି?
ଚାସବାସ ହୁଏ ଆମର ଟ୍ରାକ୍ଟର ବି ନିଜର ଅଛି ଆମର ଏବେ ରିସେଣ୍ଟ ଏବେ ସବୁ ଏବେ ତ ବର୍ଷା ପାଇଁ ତ ଟିକେ ସବୁ ପଛେଇ ପଛେଇ ଯାଉଛି। ଏତେବେଳୁ ଆମର ଆର ବର୍ଷ ହଁ ଏତେବେଳୁ ବୋଧେ ଆମର ତଳା ଆସିକି ରୁଆ ମାନେ ଉପଡ଼ା ଉପୁଡ଼ି ସମୟ ହେଇଗଲାଣି ମାନେ ରୁଆ ରୁଇ ସମୟ ପାଖାପାଖି ହେଇଗଲାଣି।
ନିହାତି ନିହାତି ତ ସମୟ କୁ ନେଇକି ବର୍ଷାକୁୁ ନେଇକି ସବୁ ଏଇ ଭଳିଆ ହଉଛି ଆଉ।
ଏବେ ଆମର ବୁଣାବୁଣି ସବୁ ହେଉଛି ବର୍ଷା ତ ନାହିଁ ଆଉ ମାନେ ତଳା ପଡିଛି କିନ୍ତୁ ତଳା ଛୋଟ ଛୋଟ ଉଠିଲାଣି ଯାହା ବି ହେଲେ ଗୋଟେ ଦୁଇ ତିନି ଇଞ୍ଚ ନହେଲା ବନ୍ଦ ତ ଉପଡ଼ା ହେବ। ହଁ ଆଜ୍ଞା ତା ପରେ ନିହାତି କିଆରି ସେ ପାଣି ନହେଲେ ହଳ କରି ତ ଫେରେ ଆମେ ରୋଇବା ନା ନାଇଁ ତ ବର୍ଷା ହଉନି। ବର୍ଷା ଠିକ ଟାଇମ ରେ ହଉନି ଏଇଆ ଅସୁବିଧା କରୁଛି। ଆରଥର କିନ୍ତୁ ସବୁଆଡେ ଭାରି ଫସଲ ହେଇଥିଲା ଯାହା ଫଳରେ ସରକାରଙ୍କୁ କିଣିବା ପାଇଁ ବହୁତ କଷ୍ଟ ସାଧ୍ୟ ହେଇଥିଲା ଥର କାହିଁ ଲାଗୁନି କାଇଁ ଆରଥର ବାଜା ଫଳ
ଆପଣଙ୍କର ଯୋଉ ମଣ୍ଡିରେ ଏଥର ଧାନ ଦେଇଥିଲେ କି?
ମଣ୍ଡିରେ ଆମର ମାନେ ଆମ ତ ନାହିଁଇଏ କିନ୍ତୁ ସେ ନେଇଯାନ୍ତି ବେପାରୀ ଆସି ନେଇଯାଆନ୍ତି।
ଓ ଏଥର କେତେ ରେଟ ରେ ଆପଣ ଦେଲେ ସେଟା?
ସେ ଯେ ଆମର ଯେତେବେଳେ ମଣ୍ଡିରେ ସେମାନେ ଏକତିରିଶ ନାଖେ ଦେଇଛନ୍ତି। କି କେତେ ଦେଇଛନ୍ତି କିନ୍ତୁ ଆମଠୁ ସେମାନେ ସବୁ ଛବିଶ ଶହ ରେ ନେଇଗଲେ। ଯେହେତୁ ମଣ୍ଡି ଗଲାନି ସବୁ ପଡି ଗହଲା ଧାନ ସେ! ! ! ! ସବୁ ଆସିକି ଛବିଶ ଶହ ରେ ନେଇଗଲେ।
ଆପଣ ତ ଭଲରେ ଦେଇଛନ୍ତି।
ଆଜ୍ଞା ଆପଣ ସେଇଠି କେତେ ନିଅନ୍ତି?
ଆଉଟେ ମଣ୍ଡିରେ ତ ଛତିସ ଆଉ ଯିଏ ଲୋକାଲ କିଣିଲା ସେ ସତ ଶହ ଅଠରଶହ କୁଇଣ୍ଟାଲ କିଣୁଛନ୍ତି।
ନା ଆମର ସେଇ ମାନେ ଜଣେ ନିଏ ସେ ଆସି ସେ ବି ନେଲା ମାନେ ବହୁତ କଷ୍ଟରେ ନେଲା ଆସି ମୁଁ ମୁଁ କହିନି କଣ ଧାନ ନଉନାହାନ୍ତି କଣ ନାହିଁ। ସିଏ ଧାନ ହେଲା ବେଳରୁ କ କହିଥିଲେ ସାର୍ ମତେ ଦେବେ ମତେ ଦେବେ। ମୁଁ ଟଙ୍କା ଟେ କାଟିକି ଦେବି ଟଙ୍କାଟେ ଦିଇ ଟଙ୍କା କାଟି ଦେବି କିନ୍ତୁ ଯେତେବେଳେ ଜାଣିଲା ଏମିତି ସବୁ ରେଟ ସେ ପାଞ୍ଚ ଟଙ୍କା କାଟିକି ନେଲା ଆଉ।
ଆଜ୍ଞା କିନ୍ତୁ ମଣ୍ଡିରେ ଦେଲେ କିଛି ନାହିଁ ଆଜ୍ଞା ପଇସା ଆପଣ ପାଇଯିବେ କିନ୍ତୁ ମଣ୍ଡିରେ ଯଦି
ଜଲଗି ଆଜ୍ଞା ବୁଝିନି ହଁ ତାପରେ ବି ମୁଁ ଯାଇ ଥିଲି ଆମର ଟିକେ ଥିଲା କାମ ସେଠି ସବୁ ଆମର ଯୋଉ ଦିଆ ହୁଏ ମଣ୍ଡିରେ ପାଣି ହେଇଯାଇଥିଲା ତା ଭିତରେ ସବୁ ବସିକି ରହିଥିଲେ ମାନେ ଭାରି କଷ୍ଟ ଲାଗିବ ନିଜକୁ
କୁହନ୍ତୁନି ସେ ଯୋଉ କଷ୍ଟ କୁହନ୍ତିନି ଯୋଉ ଯବି ଯବି ବଢ଼ିଥିବ ଧାନ ବ ତାପରେ ଆପଣ ବସିଥିବେ ତାହାରି କଷ୍ଟ ଆବ ଅନୁଭୂତି କଲେ ଆ କ କଷ୍ଟ ଲାଗେ ଦୁଃଖ ଲାଗେ ମନ ସେ ଧାନ କଲୁ କ୍ଷେତରେ ଧାନ ନିଜ ଇଏ କଲୁ ନେଇକି ମଣ୍ଡି ଗଲୁ ତଥାପି କଣ କହେ ଆଜ୍ଞା ଏତେ କଷ୍ଟ ଲାଗେ।
ଆଜ୍ଞା ଆଜ୍ଞା ସରକାର ଦେଖିବା ଦରକାର ଏଇ ମାନେ ହିଁ ସବୁ କିଛି। ସେମାନଙ୍କ ପାଇଁ ଆମେ ଯେଉ ଚାଉଳ ଗଣ୍ଡେଇକି ଭଲ ମନ୍ଦ ଯାହା ଖାଉ ତାଙ୍କ ମାନଙ୍କୁ ପାଇନୁ ଆଉ। ସେଟାକୁ ତାପରେ ବି ପ ଯୋଉ ଧାନ ହେଲା ସରକାର ବି ନିୟନ୍ତିିତ ଭାବରେ ଯୋଉ ଆମର ଆସୁଥିଲା କଣ ଆ ବାହାରୁ ସବୁ ଯୋଉ ଆଗରୁ ମାନେ ରପ୍ତାନୀ ହଉ ଥିଲା ରପ୍ତାନୀ ଟିକେ କୁ ବନ୍ଦ ହେଇଯାଇଛି ବନ୍ଦ ହେଇଯିବାରୁ ଯେତେବେ ନି ନିଜର ଏଥିକି ଧାନ ଆଜି ଆଗେ ମାନେ ଆମର ମାନେ ଓ ଓଡ଼ିଶା ସରକାର ପାଖରେ ରହିଲାନି ମାନେ କଣ କହିଲ ଡ଼ିପୋଜିଟ୍ କରିବା ପାଇଁ ଆଉ ମାନେ ରହିଲାନି। ଆଉ କୋଉ ଜାଗାରେ ଷ୍ଟକ୍ ରଖ ଖିବା ପାଇଁ ଆଉ ଜାଗା ରହିଲାନି ଏଇ ସବୁ କ୍ଷେତ୍ରରେ ଯା ହଉ ଯେମିତି ସମସ୍ତେ ଗଲା ଆଜି ପନ୍ତେ ମୁଁ ଶୁଣୁଛି ଧାନ ବି
ବି ହଁ ସେ ବଲାଙ୍ଗିରି ପଟ ଲାଇନି ଆଜି ଜାଙ୍କେ ବି ଧାନ ଲୋକ ବସିଛନ୍ତି ଜଗିକିନା।
ଆଜ୍ଞା।
ଅ ଏତେ ଧାନ ସକାସେ ଆ ଆମେ ସିନା କହି ଦଉଚେ ଏତେ ଧାନ କିଣିକି ସରକାର ରଖିବ କୋଉଠି ବି ତାହା ବି ଗୋଟେ ପ୍ରଶ୍ନ ବାଚୀ ଯ
ଆଜ୍ଞା ହଁ ହଁ।
କରିଥିଲେ ତ କଷ୍ଟ ନେଲ କାହିଁକି ଧାନ ନବାର ଗୋଟେ ପ୍ରୋସେସ ଅଛି କି ତରିକା ଅଛି।
ହଁ ହଁ ହଁ ସେଟା ତ ସତ ନିହାତି
କାର ନଉଥିଲା ଏଟା ଭୁ ଭୁ ଆମେ ବୁଝିବା ଭୁଲ ଧା
ହଁ ଏଟା ସତ କଥା କିନ୍ତୁ ଆମେ ସରକାର କୁ ଦୋଷ ଦବାନି। କାରଣ ନିହାତି ଦେଖିବାକୁ ପଡ଼ିବ କାରଣ ଉ ମାନେ ଯେତିକି ତାଙ୍କର ଥାଏ ହିସାବରେ ସି ନେଇକି ତାକୁ ଫେର ଲୋକଙ୍କୁ ପେମେଣ୍ଟ କରିବା ବି ଦରକାର ନା ନାହିଁ।
ଆଜ୍ଞା ଆଜ୍ଞା।
ଖାଲି ଚାଉଳ ଦେଇ ଦେଲେ ଧାନ ଦେବା ପରେ କହି ପଇସା ଆସୁନି ପଇସା ଆସୁନି ସରକାର ଦୋଷ ସ ଏକା ଦୋଷ ତା ତ ନୁହେଁ ଏଇ ସବୁ ଆଉ।
ସବୁଦି ମୂଳରେ ଏ ପବ୍ଲିକ୍ ହିଁ ଦୋଷ କର
ହା ଆଜ୍ଞା ଆଜ୍ଞା।
ନେ ନେତା କାହିଁ ସବୁବେଳେ ଦୋଷ ନଥାନ୍ତି ଆପଣ ଆପଣଙ୍କର ତ ପାଆ ରୁ ଏଇ ଆମ ଇଆ କଥା କହୁଛି ମୁଁ ଆପଣଙ୍କୁ। ଆମର ମ ପାଶହ ଟଙ୍କା ଦେଲେ ଭୋଟ ଖଣ୍ଡେ ବାଡ଼େ ଇ ଦଉଛନ୍ତି ସେ କାହିଁ ଆପଣଙ୍କ କଥା ଶୁଣିବ ଯେ।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
ସେଇଭଳିଆ ଲୋକ ସବୁ କରରେପଟ ହେଇଯାଉଚନ୍ତି ଜିନିଷକୁ ପଡ଼ା ସିଏ ତାଙ୍କ ନେତା ମାନେ ତାଙ୍କ ମନେ ମାଖି କାମ କରୁଛନ୍ତି।
ଆଜ୍ଞା।
ଏଇଭଳିଆ ସଂସ ଆ ରାଜନୀତି ଚାଲିଛି କଣ କରିବା ହଉ। ଆଉ ଆପଣ ଡ୍ୟୁଟି କେତେବେଳେ କେତେ ଯାଉଛନ୍ତି କେତେବେଳେ ଆସୁଛନ୍ତି?
ବେ ପଳାଏଁ। ଆଉ ନଅଟାରେ ମାନେ କ ଆଜ୍ଞା ଆମକୁ ଟିକେ ଏ ଜାଣିଥିବେ। ପ୍ରାଇଭେଟ ବ୍ୟାଙ୍କେ ଆଜ୍ଞା ଗର୍ମେଣ୍ଟ ବ୍ୟାଙ୍କେ ହେଇନି ଯେ ପ୍ରାଇଭେଟ ବ୍ୟାଙ୍କେ ସାଢ଼େ ନଅଟା ସୁଦ୍ଧା ଆମକୁ ମାନେ ସିଟରେ ବସିବାକୁ ପଡ଼ିବ।
ଆଜ୍ଞା ଆଜ୍ଞା।
ଯେ ମ୍ୟାନେଜର ଅଛନ୍ତି ସିଏ ତ ପଳେଇ ଆସୁଛନ୍ତି ବହୁତ ଜଳଦି। ହ ସାଢ଼େ ନଅଟା ମାନେ ନା ଲୋକମାନେ ଏ ଦଶଟା ଭିତରେ ଯାହାବି ହେଲେ ଦଶଟା ନିୟମ ସିନା ଲୋକମାନେ ଆସି ପୁରା ମାନେ ଯେହେତୁ ଆମର ବେଶୀ ହଉଚି ଏଜେନ୍ସି ହଉଛି। ଟିକେ ଅଧିକ ମାନେ ଅଧିକ ଏମାଉଣ୍ଟର ଲୋନ ଟିକେ ଦଉଛି। ବୁଝିଲେ କି। ଆଉ ସ ସେଥିପାଇଁ ଯାହାବି ହେଲେ, ଟିକେ ଅଧିକ ଲୋକମାନେ ଟିକେ, ମାନେ ଇଏ ପାଇଁ ରହୁଛି, ଆମକୁ ସାଢ଼େ ନଅଟା ସୁଦ୍ଧା ଯାହା ବି, ହଁ। ହଁ ହଁ। ଇଣ୍ଟ୍ରେଷ୍ଟ ଇଣ୍ଟ୍ରେଷ୍ଟ ସବୁ ଯାହା ଯେମିତି ହେଉଛନ୍ତି। କିନ୍ତୁ ଟିକି ଏଫ୍ ଡି ଏସ୍ ଟିକେ ମାନେ ଅଧିକ କଭର୍ କରେ।
ମୋ କହିବା କଥାଟା ଯେ, ଆପ ଲୋ କୋ, ମାନେ ବେଶୀ୍ ବ୍ୟାଙ୍କ୍ ଆଟାଚ ନେଉଛନ୍ତି, ଏଚ୍ ଡି ଏଫ୍ ସି ବ୍ୟାଙ୍କ୍ ପାଇଁ।
ଆଜ୍ଞା କାଁହିଁ କିନା ପ୍ରାଇଭେଟ ବ୍ୟାଙ୍କ ହିସାବରେ ସି-ସୋପୋଚ ଗୋଟେ ଲୋ କଙ୍କର ଦରମା ଷାଠିଏ ହଜାର ଟଙ୍କା। ସିଏ ତାକୁ ଧର ଏସ୍ ବି ଆଇ ଲୋନ୍ ଦେଇ ଦେଇ ତାକୁ ଦେବ ଦଶ ଲକ୍ଷରୁ ବାର ଲକ୍ଷ ଦେଇ
ଭିତରେ ଯେତିକି ତାଙ୍କର ଯୋଉ ଆମର ସାଲାରୀ
ହଁ ସେ ତିରିଶ ପର୍ସେଣ୍ଟ। ସେ ତିରିଶ ପର୍ସେ- ତିରିଶ ପର୍ସେଣ୍ଟ ମାନେ ମିନି ମମ୍ କାଟିବେ ନହେଲେ ଅତି କମ୍ ରେ ଚଳିସି ପର୍ସେଣ୍ଟ କାଟିବେ। ମାନେ ସେ ଦେଖିବାକୁ ଆକ୍ଚୁଆଲି ଗୋର୍ମେଣ୍ଟ୍ ରୁଲ ଟା ଭଲ। ସିଏ ଦେଖୁଛନ୍ତି ଯେ, ଏ ଲୋକଟି ଫେରେ ଆମକୁ ପଇସା ସୁୁଝିଲା ପରେ ସିଏ ତା ମାନେ ତା ପାରି ମାନେ ଯୋଉ ଆମର ପାରିବାରିକ ସମସ୍ୟା ନେଇକି ସିଏ ଚଳିପାରିବ କି ନାହିଁ? ବୁଝିପାରୁଛନ୍ତି ନା। ଆମର ପ୍ରାଇଭେଟ ବ୍ୟାଙ୍କ୍ କଣ କରୁଛନ୍ତି ନା ସେ କରିଦେଉଛନ୍ତି ସେଇଟା ମାନେ ଷାଠିଏ ପର୍ସେଣ୍ଟ ପଚସ୍ତରୀ ପର୍ସେଣ୍ଟ ବୋଧେ କରିଦଉଛନ୍ତି?
ଆଜ୍ଞା ଆଜ୍ଞା।
ଯାହା ଫଅରେ କିଛି ବି ମାନେ ହଁ ତାଙ୍କର କିଛି ମାନେ ଆମେ ସିନା ଲୋନ ଦେଇଦେଇଛନ୍ତି। ସେମାନେ ସିନା ଲୋନ୍ ନେଇ ଯାଉଛନ୍ତି। କିନ୍ତୁ ସେମାନେ ପାରିବାରିକ ସମସ୍ୟା ଯେମିତି ସେ ମାନେ ଆଜିକା ସମୟରେ, ଜାଣିଥିବେ। ଚଳିବାକୁ
ହୁଁ ନିହାତି।
ସେଥିପାଇଁ ତ ଏଇଆ, ଗଭର୍ଣମେଣ୍ଟ ର ଗୋଟେ ରୁଲ ଥାଏ। ସେ ତାଙ୍କର ଯୋଉ ଅ ପ୍ରୋଟୋକଲ କୁ ସେମାନେ ଫଲୋ କରନ୍ତି। ଏବଂ ଆମର ଏସ୍ ଡି ଏଫ୍ ସି ରେ କଣ? ଯେହେତୁ ପ୍ରାଇଭେଟ୍ ଆମକୁ କୁହାଯାଇଛି ଯିଏ ଲୋନ ଦେଲେ, ଆପଣଙ୍କୁ ଯାଇକି ମାନେ ସାଲାରୀ ଠିକ୍ ଟାଇମ୍ ରେ ମିଳିବ। ସମର ଭାଇ ସେ ଆମେ ଲୋନ ଦେଇଦବୁ ଆମର ଆଉ କଣ ଦରକାର।
ଆଛା ଆଛା। ଆପଣଙ୍କର ଇଏ ବ୍ୟାଙ୍କ୍ ବୋଧେ ବି ଏଥିରେ ଯେତିକି ଆପଣଙ୍କର କର୍ତ୍ତବ୍ୟ, ସେତିକି ଆପଣ କରିବେ ଆଉ।
ଆଜ୍ଞା ଆଜ୍ଞା। ହଁ ହଁ ହଁ। ଛୁଆଙ୍କ ବୁଧିରେ ଛୁଆ ସେତିକି ହଉ। ଏଇ ସବୁ କଥା ତାପରେ ଅ-ଅନ୍ୟ ବି ଟିକେ ଅଛି। ଆମର ଗା ଚାଷବାସ କଥା ସବୁ ଗୁଡା ଦେଖିବାକୁ ପଡୁଛି।
ନିହାତି ଘରେ ଯୋଉଟା ଜିନିଷଟା ମେନ ମୁଖ୍ୟ କାରଣ ହଉ ଥିବ ଚାଷ। ଯଦ କିି ଆମ ପେଟକୁ, ପେଟକୁ ଭୋଜନ ମିଳୁଛି।
ଆଜ୍ଞା। ସାର୍ ଏବେ ଟିକେ, ଏବେ ଘର ଟିକେ ଗୋଟେ ନୂଆ ଘର ବନେଇଲୁ ଟିକେ କେ, ଛାତ, ପାତ ପଡିଲା। ସିଏ ଟିକେ ଝାମଲା ରହିଲା। ଆମର ହେଇଗଲା ଆଜ୍ଞା, ଅଢେଇସହ ସ୍କୋୟାର ଫୁଟ୍ ହେଇଗଲା।
ଆଚ୍ଛା ଆଚ୍ଛା।
ହଁ ହଁ। ତାପରେ ଉପରକୁ ଦି ତାଲା କରିବା ପାଇଁ, ପ୍ଲାନ କରୁଛୁ ତ ସେ ନେଇକି ଉପରେ ମଣ୍ଡପ, ଫଣ୍ଡପ ବନିବାର ଅଛି। ସେଇ ହିସାବରେ ସେ କରିବାର ଅଛି ଆଉ, ସେଥିପାଇଁ। ଆଉ ଆପଣଙ୍କର ସବୁ ଭଲ ତ? ଘରେ ଦେହ
ହଁ ହଁ ହଁ ସମସ୍ତଙ୍କର ଭଲ ଅଛନ୍ତି ବାପା ବୋଉ ସମସ୍ତଙ୍କ ଭଲ ଅଛନ୍ତି ଏମିତି ମିସେସ୍ ବି ମୋର ଭଲ ଅଛି ଦେହ ସବୁ ଯାହା ହଉ ଠାକୁରଙ୍କ ଦେହରୁ ସବୁ ଭଲରେ ଅଛୁ ମୁଁ ଆଶା କରୁଛି ଆପଣ ବି ଭଲରେ
ନିଶ୍ଚିତ ନିଶ୍ଚିତ ଆପଣ ଜଗନ୍ନାଥ ପାଖରେ ପ୍ରାର୍ଥନା ଆପଣ ହିଁ ଭଲରେ ରୁହନ୍ତୁ।
ଆଜ୍ଞା ଆଜ୍ଞା।
ଆପଣ ଏଇ ଯା ହଉ ଗାଡି ଯାଇନେ ରହିକି ବି ଆପଣ ବହୁତ ମାନେ ପରିମା ହଁ ଫ୍ୟାମିଲି କୁ ଟାଇମ ଦେଇ ପାରୁଛନ୍ତି? ସେଟା ବହୁତ ଇଏ ତାପରେ ରା ନାଇଟି ଡ୍ୟୁଟି ଫାଇଟି ଡ୍ୟୁଟି ହେଲେ ଟିକେ ଅସୁବିଧା ଏଇୟା ଆଉ।
ହଁ ନାଇଟ ଡିଉଟି ହେଲେ ଟିକେ ଯିବା ପାଇଁ ପଡୁଛି ଆଉ କଷ୍ଟ ନ କଲେ ଆଜ୍ଞା କୁଷ୍ଟ ମିଳିବ କି।
ସେଟା ତ ସତ କଥା ଆଜ୍ଞା ମାଗଣା ରେ ବସିଥିଲେ ଆଜ୍ଞା କିଏ ଦବ ପା ଭାତ ମୁଣ୍ଡେ ଦେବେନି
ନିଜେ ନ ଖଟିଲେ ନିଜେ ପେଟ ପୋଷିବା ପାଇଁ ପଡିବ।
ଯାହା ହଉ ଆପଣଙ୍କ ସହିତ କଥା ହେଇ ବହୁତ ଖୁସି ନାଗିଲା। ଆଜ୍ଞା ଜୟ ଜୟ ରହୁଛି ନମସ୍କାରେ।
ନମସ୍କାର ଆଜ୍ଞା।